ହ୍ୟାଲୋ। ହ୍ୟାଲୋ।
ରହ ଲ।
ଶୁଭୁଚି ନା ସାର୍ ଆପଣଙ୍କୁ ମୋ କଥା ଶୁଭୁଚି? ମୁଁ କହିଲି ମୋ କଥା ଶୁଭୁଚି କି ଆପଣଙ୍କୁ?
ହଁ ହଁ ଶୁଣା ଯାଉଚି।
କଣ କରୁଥିଲେ?
ଆଛା। ମୋବାଇଲ ବିଷୟରେ କିଛି ନଲେଜ ଅଛି ସାର୍ ଆପଣଙ୍କର? ମୁଁ ଆପଣ ନେକ୍ସଟ୍ କଲ୍ ରେ କହୁଥିଲେ ମୋବାଇଲ୍ ଏ ଆପଣଙ୍କ ମାନେ ଯିଏ ଘରେ ଭଡା ରୁହନ୍ତି ତାଙ୍କର ମୋବାଇଲ୍ ଦୋକାନ ଆଉ ଏମିତି କହୁଥିଲେ ନା ମୁଁ-ମୋବାଇଲ୍ ବିଷୟରେ ଆପଣଙ୍କ କିଛି ଜ୍ଞାନ ଅଛି କି?
ହଁ ଅଛି।
ଗୋଟେ ଗୋଟେ ମୁଁ ଗୋଟେ ମୋବାଇଲ୍ ଟେ କିଣିବି ତ। ସେ ଦଶ ପନ୍ଦର ହଜାର ଟଙ୍କା- ମୁଁ ଗୋଟେ ମୋବାଇଲ୍ କିଣିବାର ଅଛି। ହ୍ୟାଲୋ ହ୍ୟାଲୋ।
ମାମା।
ହ ହ୍ୟାଲୋ।
ହ୍ୟାଲୋ।
ହଁ।
ହ୍ୟାଲୋ ମୁଁ କହିଲି ମୋବାଇଲ୍ ବିଷୟରେ ଆପଣଙ୍କର କିଛି ଜ୍ଞାନ ଅଛି କି?
ହଁ।
ଦଶ ପନ୍ଦର ହଜାର ଟଙ୍କା ଭିତରେ ଗୋଟେ ମୋବାଇଲ୍ କୋଉ ମତେ ଟିକେ ଜ୍ଞାନ ଦିଅନ୍ତୁ ଯେ। କଉ ମୋବାଇଲ ଟା କିଣିଲେ ଟିମ୍ପୁରା ବଢିଆ ହବ।
ବେଲ ଆପଣଙ୍କୁୁ କମ୍ପାନୀର ଦରକାର?
ଆ କୋଉ କମ୍ପାନୀର କିଣିଲେ ଭଲ ରହିବ ଆପଣ ଟିକେ ବତେଇ ପାରିବେ?
ହଁ ଏବେ ତ ରେଡ଼ମି ଭିବୋ ଅଛି।
ହୁଁ ହୁଁ କେତେ ଟଙ୍କାରେ ଆସିଯାଉଚି?
କୋଡ଼ିଏ
ହଁ ଆଚ୍ଛା ମୁଁ କହିଲି ପନ୍ଦର ହଜାର ଭିତରେ ଆସିବ କି?
ହଁ ଭିବୋ ସିକ୍ସଟି ରେଡ଼୍ମି ସିକ୍ସଟି। ହଁ।
ହଁ ହଁ କୁହନ୍ତୁ।
ରେଡ଼୍ମି ସିକ୍ସଟିନ୍ ଟି ସେଟା ଷୋହଳ ହଜାରରେ ଆସିଯିବ।
ଆଚ୍ଛା ଆଚ୍ଛା ସେଟା ଭଲ ପଡୁଚି? ଇକ୍ ଦେଖିବା ପାଇଁ ଭଲ ଅଛି? ମୁଁ କହିଲି ତାର ମୋବାଇଲ୍ ଭଲ ପଡୁଚି କି?
ହଁ ସେଇଟା ଗୋଟେ ଚାର୍ଜରେ ତିନି ଦିନ ତକ୍ ଚାଲିପାରିବ।
ଆଜି ପାଗ୍ ଅଛା ଅଛି। ଆଉ ଉଁ ମାନେ ଫଟୋ କ୍ଵାଲିଟି ଭଲ ଆସେ।
ଟ ଫଟୋ ବି ଭଲ ଆସେ ଆଉ ତା ଧିଏରେ ଏ ଆଇ ପପ୍ ଆଉଟ୍ ବି ଅଛି। ଭଲ ଏଡିଟିଂ ହଏ ପ୍ ତାଧିରେ।
ଆଚ୍ଛା ଆଚ୍ଛା କେତେ ଟଙ୍କା ଆସିଛି ହେଟା?
ଷୋହଳ ହଜାର ପନ୍ଦର ହଜାର।
ଆଚ୍ଛା ଆଚ୍ଛା ଉଁ ଆଉ କଣ ଭିବୋର କଣ ଆସୁଚି କି କହୁଥିଲେ।
ଭିବୋର ତ ସେ ପ୍ରାଇଜ୍ ରେଞ୍ଜରେ ଭଲ ଆସିବନି କୋଡିଏ ହଜାରରେ ଆସିବ।
ଆଚ୍ଛା କଣ ଆସିବ?
ୱାଇ ଟୋଣ୍ଟିୱାନ୍।
ହୁଁ।
ୱାଇ ଟୋଣ୍ଟିୱାନ୍ ଆସିବ ଫଟୋ ଭଲ ହବ।
ତୁ ଦଉଚୁ?
ଫଟୋ ଭଲ ହେଲେ ପ୍ରୋସେସର୍ ଭଲ ନାହିଁ ତାଧେରେ। ବେଶୀ ହ୍ୟାଙ୍ଗ୍ ହବ ସେଇଟା।
ଓହୋ। ତାହେଲେ ଆମେ ଆପଣ ଯୋଉ ଫାଷ୍ଟ୍ କହିଲେ ସେଇଟା ଭଲ ଆସୁଚି ନା।
ହୁଁ।
ପନ୍ଦର ଷୋଳ ହଜାର ଭି
ଆଉ ମୋଟରଲାର ବି ଗୋଟେ ଭଲ ଅଛି।
ଉଁ କଣ କେମତି ଆସୁଚି?
ତା ଧିଏରେ ମାନେ ଫଟୋସ୍ ଭଲ ଆସିବ। ମୋର ତ ଡିସପ୍ଲେ
ଉଁ ହୁଁ। ଫୋଟୋ ବି ବଢିଆ ଆସୁଚି ଆଜିକାଲି ତ ମୋବାଇଲ୍ ନିହାତି ଦରକାର ଫୋଟୋ ଟିକେ ଭଲ ଆସିଆ ପାଇଁ ସମସ୍ତେ ଚାହାନ୍ତି ମୋ ଫଟ ଟିକେ ଭଲ ଆସୁ ମୋ ମମ୍ ବାଇଲରେ କି ମୋ ଯୋଉ ପୋ ମୋ ଫଟୋ ବୋଲି ନାଇଁ ମୁଁ ଯୋଉ ଫଟୋଟା ଉଠାଏ ହଉଚି ଭଲ ଆସୁ ଟିକେ ସମସ୍ତେ ଚାହାନ୍ ତି ତ ଫଟୋ ଯଦି ଭଲ ଆସୁଛି ତ ଟିକେ ଭଲ ଲାଗେ ନା। ଇସ୍ ମୋ ମୋବାଇଲରେ ବଢିଆ ଫଟ ଆସୁଛି ବୋଲିକି ସମସ୍ତେ ଖୁସ୍ ହେଇଯାଆନ୍ତି ବି। ଉଁ ତ ପିକ୍ଚର କ୍ଵାଲିଟି ବଢିଆ ଅଛି ନା। ହ ଓ ଆଚ୍ଛା। କେତେ ପଡୁଛି କହିଲେ ପନ୍ଦର ଷୋଳ ହଜାର ଭିତରେ। ଫାଷ୍ଟ୍ ଯୋଉଟା କହିଲେ ମତେ ଲାଗୁଚି ସେଇଟା ଠିକ୍ ହବ।
ହଁ ଷିକଷ୍ଟି ୟୁନିଟି।
ହୁଁ ଏମତି ବଡ ସାଇଜ୍ ମୋବାଇଲ ସ୍ମାର୍ଟ ଫୋନ୍।
ହୁଁ। ହଉ।
ଉଁ ହୁଁ।
ଏଥିରେ ବଡ଼ ଡିସ୍ ପ୍ଲେ।
ଆଚ୍ଛା, ଆଚ୍ଛା। ଆଉ। ଆଉ କିଛି ଅଛି ମୋବାଇଲ୍।
ତା ମାନେ ଆଜିକାଲି ଭଲ ବା। ମାନେ ବେଶି ପଇସା ଦେବାକୁ ପଡ଼ିବ ଯଦି କିଣିବେ। ଆଜିକାଲି ତ ରେଟ୍ ବଢୁଚି।
ହୁଁ, ହୁଁ ଆଛା, ଆଚ୍ଛା ଆଉ ଟିକେ ଅଧିକ ପଇସା। ଦେଲେ ଆଉ ଅଧିକ ଭଲ ଆସିବ ଆଉ। ଯୋଉ ଟାଇପ୍ ର ଅଧିକ ପଇସା ଦେବେ ସେଇ ଟାଇପ୍ ର।
କ'ଣ ହୁଁ। ଯେମିତି ଆପଣ ଚାଳିଶି ହଜାର ଦେଲେ ଯଦି ନ ଥିଙ୍ଗ୍ ଫୋନ୍ ପେ।
ହୁଁ।
ତ ଆସିବ ସେଇଟା, ଲୁକ୍ ବି ଭଲ ପୁରା ବହୁତୁ ହୁଁ। ତ ନା ନେ ତା ପଛଆଡେ ପୁରା ଦିପ୍ ପୁରା ଯେମିତି। ଡିସପ୍ଲେ ଲାଗି ଆଉ କ୍ୟାମେରା ସାଇଟି ରେ ହିଁ ଗୋଟେ ଫୋନ୍। ଏ ପୁରା। ସ୍ମୁଥ୍ ଡିସପ୍ଲେ ଆଉ ଫଟୋ କ୍ୱାଲିଟି ପୁରା ବହୁତୁ ଭଲ।
ଉପରେ ରହିଲା ଆଉ ଆପଣଙ୍କ ପଇସା ଉପରେ କଥା। ଛଥର ହେଇଯାଉ ନାଇଁ କି ପଇସା ଯେମିତି ଦେବେ ଜିନିଷ ସେମିତି ପାଇବେ ଆଉ।
ହୁଁ।
ଛ। ଦେଖିବା ଆପଣ ଯୋଉ ଫାଷ୍ଟେ କହିଲେ ସେଇଟା ତ। ଚାଳିଶି ହଜାର ଟଙ୍କା ଆମର ମାନେ। ଟିକେ ଅଧିକ ରେଟ୍ ହେଇଯାଉଛି ଆମ ପାଇଁ ପନ୍ଦର ହଜାର ଯୋଉ ଷୋଳ ହଜାର କହିଲେ ସେଇଟା ମୁଁ ଭାବୁଛି ଆପଣ ଯୋଉ ସରି ମାନେ। କହିଲେ ତା ବିଷୟରେ ।
ହଁ ରେଡେମି ସିକ୍ସଟିନ୍ ପ୍ରୋ।
ସିଷ୍ଟମ୍ ପ୍ରୋ। ଆଚ୍ଛା ସେଟା ଠିକ ଅଛି ନା। ତା ଠାରୁ ଆଉ କମ୍ କୋଉଟା ଆସୁ ଭଲ।
କମ୍ ତ ଆସିବ ପୋକ। ଅ ପୋକ ସି ସେଭେଣ୍ଟି ୱାନ୍।
ଉଁ ହୁଁ।
ମାନେ ସେଇଟା ଆକ୍ଚୁଆଲିର ଗୋଟେ ଗେମ୍। ହୁଁ ସେଟା ଆଚୁଆଲି ର ଗୋ। ଗୋଟେ ଗେମିଙ୍ଗି ଫୋନ୍ ନେ ତାର ଫଟ ଭଲ ଆସେ। ହେଲେ ମାନେ ଟିକେ ଦି ବ ଦି, ତିନି ବର୍ଷ। ପଳେଇଲେ ଟିକେ ମାନେ। ହଁ ଟିକେ ହ୍ୟାଙ୍ଗ ହବ ସେଇଟା।
ଆଚ୍ଛା ଆଚ୍ଛା ନା ତାହେଲେ ସେଙ୍ଗି ଆମର ଦରକାର ନାହିଁ। ଆପଣଙ୍କ ମତରେ ସେଇଟା ନେଲେ ଠିକ୍ ହବ ନା ପନ୍ଦର, ଷୋଳ ହଜାର ମୋ ବଜେଟ୍। ଭିତରେ ବି ହଉଛି ଆଉ। ଭଲ ରହିବ ସେଇଟା। ମୋର ତ ବେଶୀ ୟୁଜ କରିବାର ନାହିଁ ନା ମୋର ଖାଲି ଫୋନ ଆସୁଛି ଫୋନ ଯାଉଛି କେତେବେଳେ। ଆମେ ୟୁଟ୍ୟୁବ ଟିକେ ଦେଖୁଛୁ। ଆଉ ଆ କିଛି ଅନ୍ୟ ଜିନିଷ କରିବାର ନାହିଁ। ହଁ। ଫଟୋ କେତେବେଳେ କ୍ୟାମେରା କ୍ୱାଲିଟୀ ଟିକେ ଭଲ ଦରକାର ଫଟ ପାଇଁ ସେଥିରେ ବି ଆପଣ
ହୁଁ।
ହଁ।
ଆଜ୍ଞା। ଠିକ୍ ଅଛି ଆପଣଙ୍କୁ ମୁ ଡିଷ୍ଟର୍ବ କଲି ଅଯଥା। ମୁଁ ମୁୋବାଇଲ ର ଜ୍ଞାନ ଟିକେ ନେବି। ବହୁତ ବହୁତ ଧନ୍ୟବାଦ। ଆପଣ ମତେ ବତେଇଲେ ଯେ ମୋବାଇଲ ବିସୟରେ ମୁ ଆପଣଙ୍କ ହିସାବରେ କିଣିବି। ରେଡମି କଣ ସେଭେଣ୍ଟିନ୍?
ସିକ୍ସଟିନ୍ ନା ନା ସିକ୍ସଟିନ ଟି। ନା ପ୍ରୋନୋ ସିକ୍ସଟିନ୍ଟିଟି।
ଆପଣଙ୍କୁ ସେଇଟା ମତେ ଟିକେ ଲିଙ୍କ ଦେଇଦେବେ ତ।
ହଁ ଠିକ୍ ଅଛି ମାନେ ଆପଣ ଫ୍ଲିପକାର୍ଟରେ କିଣିବାର ଅ ଅଛି କି ଆମାଜନ ରେ।
ହଁ ନା ଫ୍ଲିପକାର୍ଟରେ ଦେଇଦେବେ।
ହଉ ଠିକ୍ ଅଛି।
ଦେଇଦେବେ ମୁଁ ଖାଲି ଟିକେ ଦେଖିବି ଚେକ୍ କରିବି କେମିତି କଣ ଆଉ ପଠେଇଦେବେ ମତେ ଟିକେ ଆଉ ଆପଣଙ୍କୁ ବହୁତ ବହୁତ ବହୁତ ଧନ୍ୟବାଦ।
ହଁ।
ଆପଣଙ୍କୁ ବି ଆପଣଙ୍କ ଦିନଟା ମଙ୍ଗଳମୟ ହଉ।
ହୁଁ।
ହଉ ଠିକ୍ ଅଛି।